କଲସୁଭୁଚି। କିଏ?
ହଁ କଲସ ସୁବୁଚି।
କରୁଛନ୍ତି ଆପଣ।
କିଛି ନାଇଁ ବସ୍।
ଆଉ ଆପଣ ଆଜି କଣ ଖାଇଚନ୍? ମୁଁ ଏଇ ଛାତ ଉପରେ ବୁଲୁଚି, ଆମର୍ ତ ଏପଟେ ଆଜି ବର୍ଷା ହଉଥିଲା। ଆଉ, ହଁ। ଆଉ ଆଜି କଣ ଖାଇଚ?
ଆଜି ଖାଇଚି, ଭାତ, ଡାଲି, ଭଜା। ତମେ?
ମୁଁ ଖାଇଚି ଭାତ, ଆଉ ଦହି ମ-ମା ପୁଟଲ ଫୁଲ ଆଉ ଦେଶୀ ଗୋଜି ଗୁ, ଟ ଭଜା ହେଇଥିଲା। ଆଉ ତମ ଦେହ ଭଲ ଅଛି?
ହଁ ଦେହପାଅ ଭଲ ଅଛି। ତମ ଦେହ ଭଲ ଅଛି?
ହଁ ମୋର ଦେହ ଭଲ ଅଛି। ଏଇଠି ଜେଠି ବାହାରେ ବସଚି।
ଆଉ ରଜର ପ୍ଲାନିଂ କଣ?
ରଜରେ ପ୍ଲାନିଙ୍ଗ ଅଛି, କିଛି ତ ପ୍ଲାନିଙ୍ଗ ନାହିଁ। ମୋର ଏବେ ପରୀକ୍ଷା ଅଛି। ସେମିଷ୍ଟାର ଅଛି। ଦେଖାଯାଉ। କଣ ହଉଚି? ଆଉ ଆପଣ ରଜରେ ଘରକୁ ଆସନ୍ତୁ ନା ଆସୁନାହାନ୍ତି?
ନାଇଁ, ନାଇଁ, ମୁଁ ଆସୁନି।
ଆଉ ଆପଣ ରାକ୍ଷୀ ଘରକୁ ଆସିବେ ଟି?
ହଁ ଆସିିବି ଆସିବି।
ହଉ ଆଉ। ଆଉ ଆପଣ ସେଠି ଚଳୁଚନ୍ତି, ଆପଣଙ୍କୁ କେମିତି କଣ ଲାଗୁଚି? ଘର ଛାଡିକି ବାହାରେ ରହୁଚନ୍ତି।
ହଁ, ଭଲ ଲାଗୁଛି କିଛି ଅସୁବିଧା ନାହିଁ।
ଆଉ ଆପଣ ମିଠା କେବେ ଦେବେ?
ମିଠା ପଇସା ଆସିଲେ ଦିଆହବ। ଫାଷ୍ଟ ପେମେଣ୍ଟ ଆସିଲେ ଆଉ।
ଓହୋ ହୋଉ। ଆଉ ଆପଣଙ୍କ ରଜରେ ପ୍ଲାନିଂ କଣ ଅଛି?
ରଜରେ କିଛି ନାଇ ଅଫିସ ଆସିବି ଆଉ କଣ ପ୍ଲାନିଙ୍ଗ ଆଉ କଣ?
ଆ-ଆପଣ ଘ ଆପଣ ଘରେ ଥିଲେ ମଜାମସ୍ତି କର। ଥାନ୍ତେ- ଦୋଳି ଖେଳିଥାନ୍ତେ-ପିଠା ଖାଇଥାନ୍ତେ।
ଆ, ଆମେ ଝିଅ ନୁହ, ଆମେ ସ ସବୁ କରିବୁ, ଝିଅ ମାନେ କ।
ଟିକେଟେ, ଘରେ ଥିଲେ,
ହଁ ଟିକେଟ
ହଁ ଆଉ ସକାଳେ କଣ ଖାଇଥିଲ?
ସକାଳେ ଖାଇଥିଲା ଭାତ- ଡାଲି-
କଣ ଆଉ ଥରେ।
ଭାତ-ଡାଲି-ଭଜା- ଆମ୍ବ।
କି ଭଜା ଖାଇଥିଲେ।
ଏ ଆଳୁ ପୋଟଳ ଭଜା।
ଆପଣ କରିଥିଲେ।
ହଁ।
କେମିତି କଣ କରିଥିଲେ ମତେ ଟିକେ ରେସିପି ଟା କହିପାରିବେ କି?
ଭାତ ଭାତ ଟା କେମିତି କରିଥିଲି କହିବି ନାଁ କଣ।
ଭାତ ଟା ମୁଁ ଜାଣିଛି। ଭଜ ସେଉଟା କେମିତି କଥିଲେ ମତେ ଟିକେ କହିବେ।
ଭଜା ଟା ପ୍ରଥମେ ତେଲ ପକେଇ ଦେବେ।
ହଁ।
ତେଲ ପକେଇଲା ପରେ ତାପରେ ଜିରା ପକେଇବେ।
ହଁ।
ପରେ ପିଆଜ କା ଦେଇଥିବେ ପିଆଜ ପକାଇବେ ତାପରେ ପିଆଜ ପିଆଜ ପକେଇ ସାଇଲା ପରେ ଯାହା ଆଜି ମୁଁ କରିଥିଲି ପୋଟଳ ଭଜା ପୋଟଳ ପକେଇ ଦେବେ। ପୋ ପୋଟଳ ମ ତାକୁ ଘାଣ୍ଟା ଘାଣ୍ଟି କଲା ପରେ ଲୁଣ-ଲଙ୍କା-ହଳଦୀ ପାଉଡର ଆଉ ଯାହା ବି ଏଇ ଇ ଵ ଆମର ସେଟା କରି ପାଉଡର ଏସବୁ ପକେଇ ଦେଲା ପରେ ତା ଭାଜା ଭାଜି କରିକି ସିମ୍ କରିଦେବ ଜାଳ। ବା ତାକୁ ପୁରା ସିଝିବା ପାଇଁ ଦେଇଦେବେ। ତାପରେ ଭଲ ଆପଣଙ୍କର।
ଓ ହୋ ଆପଣ ମତେ ଆସ ଆସିଲେ ଆପଣ ମତେ କରିକି ଖୁଆଇବେ ଆଉ।
ଆଉ ଆଉ ଆପଣଙ୍କର ଛୋଟ ବଳ ସ୍ମୃତି କିଛି କୁହନ୍ତୁ। ଯୋଉଟା ଆମେ ଜାଣିନୁ ଭାଇ ଭଉଣୀ।
ଆଜ୍ଞା।
ନୂଆ ନାହିଁ ମୁଁ କହିଲି ସେଇଥିରେ କିଛି ନୂଆ ନାହିଁ ଏଇଟା ସମସ୍ତେ ଜାଣିଛନ୍ତି।
ଆପଣଙ୍କୁ ଆପଣଙ୍କ ମା ବେଶୀ ଗାଳି କରନ୍ତି।
ସେଇଟା ମାଁ ର ଭମତା ସେଇଟା ଗାଳି ନୁହଁ।
ଓହୋ ଆପଣ କୁଆଡେ ଆପଣଙ୍କ ମା କୁ ବାଇଆଣୀ କହନ୍ତି।
କଁ କୋହୁଛନ୍ତି ନାଁ ମତେ କିଛି ଶୁଭୁନି ଆଉ ଥରେ ଟିକେ କୁହନ୍ତୁ।
ସେଇଟା ମା ପୁଅର ସ୍ନେହ।
ଓହୋ ଆଉ ଭାଇ ଭଉଣୀ ସ୍ନେହ କଣ ଭୋଣୀକୁ ବାଡ଼େଇଆ?
ହଁ। ଭାଇ ଭୋଉଣୀ ସ୍ନେହ ହୋଉଚି ଭଉଣୀ ବା ଏବା
ଆଉ ଭୋଉଣୀ ଭାଇକୁ ବାଡେଇବ ଯଦି?
ମୁଁ ସେଇଟା ବାଡା ବିଡି ହବନି।
ଓ ମୁଁ କହିଲି ପା ମୁଁ ଭାତ ଖାଇ ଥିଲି ମାମା ଦହି ଫୁଟେଇଥିଲା। ଆ ତାପରେ ଦେଶୀ ବୁଟ ଓ ଭଜା ଖାଇଥିଲି।
ଆଚ୍ଛା। ଆଉ କଣ ରେ ପାଇଁ ଡ୍ରେସ୍ କିଣା ଏନୁ ସଇଲାଣି?
ହଁ ଆପଣ ଆପଣ ଆଉ କେବେ ଆସିଲେ ବୁଲିବାକୁ ଯାଇଥାନ୍ତେ ଭାବିଲୁ କିନ୍ତୁ ଆପଣ ତ ଆସିଲେନି ରଜରେ ଆପଣ ତ ଏବେ ଜଷ୍ଟ ଆପଣଙ୍କର ଚାକିରି ହେଇଯେ।
ହ ହଁ ହଁ ମୁଁ ଆଉ ଟିକେ ବିଜି ଅଛି ତ ସେଥିପାଇଁ ଆଉ ଓ
ସନ୍ତୁ
ଆଉ ଦିନି ରହିଲେ ଯିବା।
ଆପଣ ରାକ୍ଷୀକୁୁ ଆସିଲେ ତ ଭଲ ହବ। ଆମେ ତ ଭାବିଚୁ ଏଥର ରଜରେ ପାର୍କେ ଯିବୁ ବୁଲିବୁ ଆମ ଘର ପାଖେରେ ଭାସ୍କେଶ୍ଵର ମନ୍ଦିର ଅଛି। ଆପଣଙ୍କ ଘର ପାଖରେ ବି ଅଛି ନାଁ?
ହଁ ଆମ ଘର ପାଖରେ ବି ଅଛି। ଆମ ଘର ପାଖରେ ଜାମେଶ୍ଵର ମନ୍ଦିର ପିଜୁ କେଗେଶ୍ଵର ମନ୍ଦିର ଅଛି। ବୋହୁତ୍ ସାରା ମନ୍ଦିର ଅଛି।
ସାଇ ମନ୍ଦିର ଅଛି।
କାଣ ଆପଣ
କଁ କହିଲେ?
ତ ସେଇଟା ଆପଣଙ୍କ ଘର ପାଖରେ ଅଛି ଆମ ଘର ପାଖରେ ନାହିଁ।
ଆପଣଙ୍କ ଘର ତ ଆମ ଘର ତ ଗୋଟଏ ଜାଗାରେ ଫେରେ ଆପଣଙ୍କ ଆାମର କଣ?
ହଁ ସେଇଟା ବି ସତ କଥା।
ଆପଣ ସିନା ଏଇନା ବାହାରେ ରୋହୁଚନ୍ତି ନହେଲେ ତ ଆମେ ତ ଗୋଟିଏ ଘର ମେମ୍ବର ନାଁ।
ହଁ ସେଇଟା ତ
ଆଜ୍ଞା।
ଆଉ ପଚାରୁଥିଲି ଆପଣ ହଉ ଆପଣଙ୍କର ବୟଫ୍ରେଣ୍ଡ୍ କେମତି ଅଛି?
ଆପଣ ଡାଇରେକ୍ଟ୍ କହୁନାହାନ୍ତି ମୋ ବୟଫ୍ରେଣ୍ଡ୍ ଆପଣଙ୍କରଅଅ ଭିଣେଇ ହେବେ ବୋଲି
ହ୍ୟାଲୋ।
ବିନୟ ବାବୁ କେମିତି ଅଛନ୍ତି?
ଭିଣେଇ ଭଲ ଅଛନ୍ତି ଆଉ ଆମ ଭାଉଜରାଣୀ?
ହୁଁ ଭାଉଜ ଭଲ ଅଛନ୍ତି।
ଆଉ ଭାଉଜଙ୍କ ସହ କେବେ ମିଟ୍ କରେଇବ ତମେ?
ଭାଉଜ ଜେଲରେ ଅଛନ୍ତି ଜେଲରୁ ଆସିଲେ ସବମିଟ୍ କରାହେବ ଆଉ
ଭା କୋଉ ଜେଲ ରେ ଅଛନ୍ତି?
ଏଏ ପିମ୍ପୁଡ଼ି ମାରି ଦେଇେଇଥିଲେ ତ ସେଥିପାଇଁ ଜେଲ୍ ତାଙ୍କୁ ପଠା ହେଇଛି। ହଁଅ, ନାଇଁ ପୋଲିସ୍ ତାଙ୍କୁ ଆରେଷ୍ଟ କରିିନେଇଛି ମୁଁ କାଇଁ
ଓହୋଃ ଆଉ ଆପଣଙ୍କ ମାତାଶ୍ରୀ ଜାଣିଛନ୍ତି ନା ଜାଣିନାହାନ୍ତି? ଆମର ଭାଉଜ୍ ଜ ଅଛନ୍ତି ବୋଲି ଆପଣଙ୍କ ମାଆ। ତ ସେ ଜାଣିଛନ୍ତି ନା ଜାଣିନାହାନ୍ତି?
ଆଁ ସେ ସେ ବି ଜାଣିଛି। ଜେଲରେ ଅଛି ବୋଲି।
ଓହୋଃ ଆଉ
ହଉ ହଉ
ଆପଣଙ୍କ ସାଙ୍ଗସାଥି ସବୁ କେମିତି ଅଛନ୍ତି?
ହଁ ସାଙ୍ଗ ସାଥି ସବୁ ଭଲ ଅଛନ୍ତି।
କେତେ ଜଣ ମେମ୍ବର କଣ ଅଛନ୍ତି ଆପଣ?
ତିନି ଜଣ ଅଛୁ, ଭାଇ ଯିଏ ସିଏ ଯାଇଛନ୍ତି ମଧ୍ୟପ୍ରଦେଶ ଆଉ ଗୋଟେ ପିଲାଟା ଅଛି ସେ ବିହାରୀ ପିଲାଟା, ସିଏ ଯାଇଛି କାମକୁ ମୁଁ ଏବେ ଅଫିସରେ ବ ସେମାନେ ଅଛି ସିଏ ଆସିଲେ ମୁଁ ଆ ମୁଁ ରୁମକୁୁ ଯିବି।
ଓହୋଃ ସିଏ ଆସିଲେ ଆପଣ ଯିବେ?
ହଁ ସିଏ ଆସିଲେ ମୁଁ ଯିବି, ସେ ଯାଇଚି କାମ ଉପରକୁ ଯାଇଚି।
ଓହୋଃ। ଆପଣ କଣ ହାର୍ଡୱାର୍କ କରନ୍ତୁ ଜଲଦି ସକ୍ କ୍ସେସଫୁଲ୍ ହେଇଯାଆନ୍ତୁ ଆହୁରି।
ଆଜ୍ଞା ଆଜ୍ଞା
ହ ଆମେ ତ ଭଗବାନଙ୍କୁ ଏତିକି ହିଁ ଡାକୁଛୁ ଆପଣଙ୍କର ଓଡିଶାରେ ହଁ କୁହନ୍ତୁ
ନାଇଁ ଆପଣ କହୁଥିଲେ କୁହନ୍ତୁ। କଣ୍ଟିନ୍ୟୁ କରନ୍ତୁ ଆପଣ କଣ୍ଟିନ୍ୟୁ କରନ୍ତୁ।
ହଁ ମୁଁ କହିଲି ଆପଣଙ୍କର ଓଡିଶାରେ ହେଇଯାଇଥିଲା। ଆଉ ଟିକେ ପାଖ କହିଛନ୍ତି ଆମ ଘର ପାଖାପାଖି। ଦେଖିଲକୁୁ ଆପଣ ତ ରହିଲେଣି ପାଞ୍ଚ ପାଞ୍ଚ ବର୍ଷ କି ଛଅ ବର୍ଷ ପୁରା ହଷ୍ଟେଲରେ ଏବେ ତ ଚାକିରି ବି ବାହାରେ।
ଏ ସେମିତି ନାଇଁ ମୋର ଏଇଠି ତିନି ଚାରି ମାସ ଏଇଠି ମୋର ତିନି ଚାରି ମାସ ତିନି ଚାରି ମାସ ପରେ ପୁଣି ଆଉ କୋଉଠିକି ହବ।
ଓହୋ ତାହାଲେ ଆପଣ ପଳେଇ ଆସନ୍ତୁ ଓଡିଶାରେ ଆମ ଘର ପାଖରେ ରୁହନ୍ତୁ। ଆମ ଆଖି ସାମ୍ନା ରେ ରୁହନ୍ତୁ।
ହଁ ଯଦି ଖୋର୍ଦ୍ଧା ରେ ଯଦି ପ୍ରୋଜେକ୍ଟ ଅଛି। ହେଲା ତାହାଲେ ମୁଁ ଖୋର୍ଦ୍ଧା କୁ ପଳେଇବି।
ଆପଣଙ୍କ ସବୁ ଇଚ୍ଛା ପୁରା ହେଇଯାଉ। ମୁଁ ଭଗବାନଙ୍କୁ ଡାକୁଛି।
ଆଜ୍ଞା ଆଜ୍ଞା ଆପଣଙ୍କର ବି ଆପଣଙ୍କର ବି ଚାକିରିକିରି ହୋଉ। ଆପଣଙ୍କର ଯାହା ଡ୍ରିମ୍ ର
ହଁ ଆମର ତ ଏଇନା ପଢା ଚାଲିଛି ପଢା ସରୁୁ ତାପରେ ଚାକିରି କଥା ଭାବିବା। ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି।
ବା ମର କଲା ଆଉ କେ ଆଉ ମୋ ପକ୍କା ଦି ଜଣ ଅଛନ୍ତି। ପକ୍କା ଦି ଜଣ ଖୁଡୀ ଦି ଜଣ। ତାଙ୍କର ଝିଅ ଦି ଜଣ। ଅଏଲି ପାନ୍।
ଆଜ୍ଞା ଆଜ୍ଞା ମୁଁ ଜାଣିଲି।
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କ ଆଡେ ବର୍ଷା ହୋଉଛି।
ନାଇଁ ଆମ ଆଡେ ବର୍ଷା ନାଇଁ। କୋହଲିଆ ପାଗ ଦେଇଛି ବର୍ଷା ହେଇନି। ବର୍ଷା କାଲି ହେଇଥିଲା ଆଜି ହେଇନି। ଆଚଛା।
ଓହୋ କିନ୍ତୁ ଆମର ଏବେ ତିନି ଦିନଣି। ଖାଲି ବର୍ଷା କାଛୁଚି।
ହୁଁ ଆଚ୍ଛା। ଏବେ ବି ହଉଛି ବର୍ଷା।
ବର୍ଷା ଏଇନା କମିଛି। ନା ତଥାପି ବର୍ଷା ଉଠେଇଛି କିନ୍ତୁ ହବନି ଏବେ।
ଆଚ୍ଛା।
ହଁ।
ହୁଁ ବର୍ଷାକୁ କ ଟାଇମ୍ ଦେଖି ହବା ଆଉ।
ବର୍ଷା ହବ କାଲି ଆଉଥରେ ହବ ଏଇ ଚାରିଟା ପାଞ୍ଚଟା ଆଡିକ ହଉଛି ବର୍ଷା। କିନ୍ତୁ କାଳ ବୈଷାଖୀ ହେଇକି ଜୟଦେବ ଭ ବିହାରରେ ଜୟଦେବ ବିହାରହାର ନା ଜୟଦେବ ଭବନ ଆଡେ ଗଛ ବଛ ଭାଙ୍ଗିକି ଲାଇନ୍ ଫାଇନ୍ ପଳେଇଥିଲା।
ଆଚ୍ଛା।
ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା। ଆଉ ଆପଣ ଆପଣଙ୍କ ଆଡୁ କଲ୍ ଟା କା ତି ଦିଅନ୍ତୁ।
ଆଜ୍ଞା।
ଆଜ୍ଞା କଟିଦିଅନ୍ତୁ।
ହୁଁ।
କାଟି ଦିଅନ୍ତୁ, କାଟି ଦିଅନ୍ତୁ, କାଟି ଦିଅନ୍ତୁ।